ଆଛା।
ହଁ ହଁ ମୁଁ ଭଲ ରେ କଛି ଆପଣ ଯୋଉଁ
ମୁଁ ବି ଭଲ ରେ ଅଛି।
ଆଛା ଖିଆପିଆ କଣ ହଁ ଖିଆପିଆ ମାଛ ଖାଇଥିଲି ଆଉ ତରକାରୀ ଖାଇଛନ୍ତି ଆଳୁ ଖାଇଛନ୍ତି ଘୋଳ ଖାଇଛନ୍ତିାଙ୍ଗେଳ ଖାଇଛନ୍ତି ବେସେ ଖାଇଛନ୍ତି। ଆଉ କଞ୍ଚାଲ କରି ଖାଇଥିଲି ଗୁଣ ଖାଇଥିଲି ଆଉ ଭାତ ପାଣି ସମ ନର ଦାର ଖାଇଥିଲ କେ ବି ଖାଇଥିଲେ।
ଏତେ ସାରା ଖାଇବା।
ହ ଆପଣ କଣ ଖାଇଥିଲେ?
ମୁଁ ମୁଁ ଭାତ ଡାଲି ଆଉ ମାଛ ଛ ଆଉ ଯୋଉ ସ ମିକ୍ସ ଭଜା ସାଲାଡ ଚଟକି ଆଉ କିଛିଖାଇନି। ବେସିିକାଇ ଏକେ
ଗଡ
ଆଜି ଆଜି କୁଆଡେ ବୁଲାବୁଲି ହେଇଛି ନାଇଁ ହେଇନି।
ବହୁତ ଜାଗା ବୁଲିକି ଆସିଲି ହଁ ହଁରେୋଇଥିଲ ନା
ଆଜ୍ଞା।
ବହୁତ ଆ ମୁ ବୁଟି
ନେଟୱ ପ୍ରବ୍ଲେମ୍ଛିିକ।
ନାଇ ନାଇ ନଟ ପ୍ରୋଗମ୍ ନନ ବେଳେବେେଳେ ଏମତି ଚୁ କ ଆପର ହଁ।
ଓୋ ଠିକ ଅଛି।
ଆଉ କଣ ଆଉ କିଛି ନୂଆ କଥା
ହଁ ତୁମ କଥା ତ ବହୁତ ଅଛି।
କର କଣ ମାର୍ଚଥା
ହଉ କ
କଣ ଭଲ ଲାଗେ?
ଆଛ
ମାନେ କଣ ଭଲ ଲାଗେ ମାନେ ବୁଲାବୁଲି କରିବାକୁ ଭଲ ଲାଗେ ନାଇଁ ଏମିତି ଗୀତ ଗାଇବାକୁ ଭଲ ଲାଗେ କି ନାଇଁ ଡ୍ରଇଂ କରିବାକୁ ଭଲ ଲାଗେ କେ
ଆପଙ୍କ ମୂଟ ାଇ ଲି ମେ ବିକଣ୍ଡେ ଆଚିବାକୁ ଭଲ ଲ କିି
ହୁଁ ଗ୍ୟାସ କରି ହବ।
ପରିବାକୁ ପଡିବ କାହିଁକି ଓଡ଼ିଆ ମଝିରେ ହେଇଯାଉଚି। ଆତେ ଫ୍ରି ଫାୟାର ଖେଳିବା ପାଇଁ ଭଲ ଲାଗେନି।
ଭଲ ଲାଗେ ନା ଭଲ ଲାଗେ ନି?
ଭଲ ଲାଗେ।
ଭଲ ଲାଗେ ଏଇଟା ତ ସମସ୍ତଙ୍କୁ ପସନ୍ଦ ଫ୍ରୀ ଫାୟାର।
ଭାଇଲେ ସମ ଥ କି ବାାଇ ହେ ଆ ସେଥିରେ ମ କେତେ
ହୁଁ।
ତଳି ସେ ପିଲା ମୁ ଦେଖିବାକୁ ଭଲଲାଗେ ତାର ପଞ୍ଜାବା ପଚାର
ହଁ
ତାପରେ କଣ ମତେ ବୁଲାବୁଲି କରିମୀ କହୁଚି କୁଆ ନୁଆ ଜାଗା ଭଲ ଲାଗିବ
ଆଚଛା
ଆପଣ କଣ କଲେ
ମତେ ତ ଡ୍ରଇଂ କରିବାକୁ ଫାର୍ଷ୍ଟ ଭଲ ଲାଗେ ଏମୀତି ନୂଆ ନୂଆ ଜିନିଷ ଶିଖିବାକୁ ଭଲ ଲାଗ ଏମତି ତାର ଆ ଜେମିତି ଡ୍ରଇଂ ରୁ ହୋଉ କି ସେ ଲିପନ ଆଟ ହଉ କି ସେ ତ ମଣ୍ଡଲା ଆଟ ହଉ ସେ ଜିନଷ ମାନେ ଶିଖୀବାକୁ ଇଣ୍ଟଷ୍ଟ ଥାଏ ସେ ଜିନଷ ଶଖିବାକୁତ ଭଲ ଲାଗେ ଭ ଜିନିଷତି ଏ ସବୁ କରୁଛନ୍ତି ହ୍ୟା ହ୍ୟାଣ୍ଡମେଡ଼୍ ସବୁ କରୁଛନ୍ତି ଛନ୍ତି ସେ ମତେ ଶିଖିବାକୁ ବହୁତ ଭଲ ଲାଗେ ସେ ଜିନିଷ ଇଣ୍ଟଷ୍ଟ ଥାଏ ସେ ମୁଁ ବି ଏଇ ଜିନିଷ କରିବି
କର କାମ
ହଁ ମତେ ମନ ସେଇ ଯୋଉ ଲିପ ନାଟ କରେ
ଯେମିତି କରୁଛନ୍ତି ଲିପନାଟ କରୁନାହାନ୍ତି ତୋ ବୋର୍ଡ ରେ ସବୁ ଜଗନ୍ନାଥ ସେଇରା ବନାଏ ଆଉ ଡ୍ରଇ କେତେବେଳେ କେମତି କରେ କିନ୍ତୁ ଟାଇମ ତ ସେତିକି ହୁଏନି ଯେହେତୁ ଆସ ଘରେ ମାନେ କାମ ରହେ ନା ହଁ ଗୀତ ଗୀତ ଗାଏ ମାନେ ହେ କାହା ହାଗେରେ ଗାଏନି ନିଜେ ଗାଏ ନିଜେ ବା ବାଥରୁମ୍ ସିଙ୍ଗର ଯେମିତି କହନ୍ତି । ସେମୀନ୍ତି
ଏତେ ଖରାପ ଭୟସ ନ ଭଲ ଭଏସ କିନ୍ତୁ ହୋ ହୋ ଗାଏନି ଆଉ ବାହାରେ କଉଠି ଆଉ ହୁ ହୁ ହ୍
ହୁଁ ଆଉ ବୁଲିବା ପାଇଁ ହେଲେ ତ ବୁଲିବାକୁ ତ ବହୁତ ଜାଗା ଅଛି ସେତେ ଟାଇମ ଦରକାର ଆଉ ଯାଇ ଯାଇ କ ପୁରୀ ଯାଇପାରୁଛି କି ଆମର ଏଇପଟେ ମା ତାରିଣୀ ଅଛନ୍ତି ଘ ଟଗାଁ
ସେଟିକି ଯାଏଁ ସେ ଟିକି ତ ପ୍ରାୟ ମାସେ ଦୁଇ ମାସେ ଘଟଗାଁ ଯାଏ ପୁରୀ ବର୍ଷରେ ଥରେ ବହୁତ କଷ୍ଟରେ ଆ ଆଉ କୁଆଡେ ଯାଏନି ଏମିତି ବାହାରକୁ ବାହାରକୁ ଯାଇଛି ମାନେ ବେଶି ନୁଏ କୁଆଡେ ଯାଇନି ମହାରାଷ୍ଟ୍ର ଯାଇଛି ମହାରାଷ୍ଟ୍ର ମାସେ ଆଉ ପଣ୍ଡିଚେର
ଶନି ଓଷା ତା ପରେ ଶନି ଗଜା
ଶନି ହଁ ଯାଇଛି
ସେଠି କବାଡି ହଁ ସେଠି କବାଡି ଫଡଟ ତା
ହଁ କ ସେଠି କବାଟ ନଥାଏ କାହା ଘର ଆଗରେ
ଆଛା
ତାରେ ଘର ଆଗରେ କବାଟ ନଥାଏ। ତାଙ୍କର କଣ ହେଟା କାହାର ଘର ଆଗରେ ଅଭିଶାପ କି କଣ ଏମିତି ଗୋଟେ ପାଇଛନ୍ତି।
ମରିଯିବି ଅନନ୍ୟ ଗ୍ରହରେ ଆକ୍ରାନ୍ତକୁପରି କଲେ ସେଥିପାଇଁ କବାଟ ସେଥିପାଇଁ ତାଙ୍କ ଗାଁ କୁ ବିଶସ ରହିଛି
ସେଥିପାଇଁ
ନାହିଁ।
ଆଜି ମାଛ କୁ ବନେଇକି କେମିତି ବନେଇଲେ କୋଉଁ ମାଛ?
ମାଛ
ଛୋଟ ମାଛ ମାନେ ପୋପଳା ମାଛ ଆଜି ଆଣିଥିଲେ।
କେମିତି
ହଁ ଯାଇଥିଲେ ମାର୍କେଟ ଆଣିଥିଲେ। ସେ କାଟିକି ଦେଇେଇଥିଲେ ମୋତେ କହିଲେ ନେଇଯା ମୁଁ କହିଲି ନାଇଁ ମୁଁ ତ କାଟି ପାରିବିନି। ମତେ କାଟିିକି ଦେଇଦିଆ। ସେ କାଟିକି ଦେଇେଇଥିଲେ ମୁଁ ଖାଲି ତାକୁ ଆଣିକି ଧୋଇକି ସଫାସଫେଇ କରିକି ତାକୁ ଲୁଣ ହଳଦୀ ଦେଇକି କି ଯୋଉଁ
ଭାଜି ଦେଇଥିଲି ଭାଜିକି ତାପରେ ପହଳା ମାଛରେ ଅଳ୍ପ ପିଆଜ ରସୁଣ
ଅଦା ସୋରିଷ ଜିରା ଏମତି ଲଙ୍କା ଦେଇକି ବାଟିକି ତାକୁ ମସଲା କରେ ଭଲ ଲାଗେ।
ଆଛା।
ନହେଲେ ଆଉ ମାଛ ତ ନା ପୋହଳା ମାଛ ଖାଲି ଭାଜିକି ଖାଇପାରିବ। କିନ୍ତୁ ତାକୁ ଟିକେ ମସଲା କଲେ ଭଲ ଲାଗେ ପୋସ୍ତକ ବି ଦେଇପାରିବ।
ତମର ଚାରୁମଗଜ ଦିଅ?
ତା ଦେହରେ ପଡିଲେ ସେ ଆଉ ଟିକେ ଟେଷ୍ଟ ଆସେ ମାଛ ଟା।
ସତେନା କଣ ମୁଁ ଜାଣିନଥିଲି ତ।
ହଁ ହଁ ପୋସ୍ତକ ଦେଲେ ବହୁତ ଟେଷ୍ଟ ଆସେ ମାଛ। ଚାରୁମଗଜ ନୁହଁ ଖାଲି ହଁ ହଁ। ପୋସ୍ତକ ସୋରିଷ ମସଲା ରେ ଦେଲେ ଭଲ ଲାଗେ। ଟେଷ୍ଟ ଆସେ ମାଛ। ପୋହଳା ମାଛ ଟା ବୋଉତୁ ଭଲ ଲାଗେ।
ଟମାଟୋ ଫମାଟୋ ଦେଇକି କରିବେ ଆଉ।
କଳା ସୋରିଷ ଧଳା ସରିଷ ଧଳା ସୋରିଷ ପୁସ୍ତକ ଦେଲେ ତ ଆହୁରି ବଢିଆ। ସେଟା ରାୟା ଲାଗେନି ନା କଳା ସୋରିଷ ଟା ଟିକେ ରାୟ ଲାଗେ ନାଁ। ଧଳା ସୋରିଷ ପୁସ୍ତକ ଦେଲେ ଭଲ ଟେଷ୍ଟ ଆସେ କଲର ବି ଭଲ ଆସେ।
କିନ୍ତୁ କଳା ସୋରିଷ କଣ କି ଗ୍ୟାସ ଫ୍ୟାସ କରାଏନି ପ୍ରାୟ ହଁ ହଁ। କିନ୍ତୁ ଧଳା ସୋରିଷ ତ ସେଇଟା ହେଇନା ଭଲ ଧଳା ସୋରିଷ ଟା। କଳା ସୋରିଷ ଧଳା ସୋରିଷ ଏଟା। ପୋସ୍ତକ କଞ୍ଚାଲଙ୍କା ପିଆଜ ରସୁଣ ଅଦା ଚିକେନ ଅଳ୍ପ ଅଦା ବେଶୀ ଅଦା ଦେଲେ ଭଲ ଲାଗି ନିରିମାଞ୍ଚରେ।
ଯଦି ପିଆଜ ରସୁଣ ଅଦା ଦେଲେ ଭଲ ଲା କିନ୍ତୁ ସୋରିଷରେ ବେଶୀ ଅଦା ଦେଲେ ଭଲ ଲାଗେନି।
ଯଦି ଆମେ ଯଦି ଆମେ ଯଦି ଆମେ ପ୍ସୁରେ ପିଆଜ ଦେଲେ ଚଳିବ
କୋଉଟରେ ବେସରରେ ପିଆଜ ଦେଲେ ଚଳିବ ନ ଦେଲେ ବି ଚଳିବ।
ପୁସ୍ତକ ଟା କେତେବେଳେ ପକେଇବ? ଚେ କର ସେଇଟା ଶରୀ ଅବସ୍ଥା ଟା ଅଳ୍ପ
ସେଇଟା ବି ବା-ବଟା ଜୀବ କିନ୍ତୁ ସୋରିଷ ମସଲାରେ ।
କେତେ ମନେକର ଆମେ ତିନି ଜଣ ଲୋକ ଦେଇଛୁ। ମାନେ ଅଳ୍ପ ଟିକେ ସୋରିଷ
ଓ ହୋ ଗୋଟେ ଚାମଚ ଧର ହଁ ଗୋଟେ ଚାମଚ ଧର ସୋରିଷ ଗୋଟେ ଚାମଚ ଜିରା ଗୋଟେ ଚାମଚ ପୋସ୍ତକ ଦେଇଦେଲେ ଆଉ ତା ଦେହରେ ପିଆଜ ରସୁଣ ଦେଇଦେଇକି ଟିକେ ଅଦା ଦେଇକି ବାଟିଦେବେ ହେଇଯିବ ଆଉ।
ମାନେ ଗ୍ରାଇଣ୍ଡରରେ ଏତିକି ଅଳ୍ପ ତ ହବନି ଶିଳରେ ବାଟିବାକୁ ପଡିବ।
ନା ନା ଗ୍ରାଇଣ୍ଡର ହେଇଯିବ ଗୋଟେ ଚାମଚ ହେଇଗଲା ଗୋଟେ ଚାମଚ ତିନି ଚାମଚ ଏମିତିରେ ହେଇଗଲାଣି ହେଇଯିବ ଗ୍ରାଇଣ୍ଡ ରେ କିନ୍ତୁ ବଟର ନ ଛୋଟ କପରେ ହବ ବଡ଼ କପରେ ହବନି।
ଆଛା ଆଛା।
ହେଇଗଲେ ହେଇଯିବ।
ଏଇ ଯୋଉ ଛୋଟ ଗ୍ରାଇଣ୍ଡର ହାସରେ ଛୋଟ କପ୍ ବାଲା ଯୋଉ ଗ୍ରାଇଣ୍ଡର ଟା ଯୋଉଟା ମସଲା ବଟା ଦ ଏ ସେମିତି ଆଉ ବଡ ହେଲେ ସେଟା ବଡ ହେଲେ ଇ ଅଳ୍ପ ପ ସେ ପୁରା ଖେଳିବ ତା ଭିତରେ ସେ ଜମା ବାଟି ହବନି।
ହୁଁ।
ସେମତି ହେଲେ ଭଲିବ କରିବି କରିବି ଖାଅ ଥରେ ଜଣିବ ଟେଷ୍ଟ୍ କେମିତି।
ଆମର ତ ଏଠି ନିଆଁ ପାଣି ଟେପେଚ କଣ କରିବି ଘରୁକୁ ଗଲେ ଯାହା ବୋଉ କହିଦେ ବୋଉ କରିବି ଦବ।
ଉଁ ହୁଁ। ହୁଁ ହୁଁ ହଁ ମା ମାନେ ତ ବହୁତ ଭଲ ବନାନ୍ତି। ଆମେ ତ କହିଲେ ଏମ ଦେଖିକି ଦେଖି ତାଙ୍କ ପାଖରୁ ଶିଖୁଛୁ ତ ମାମାଙ୍କ ପାଖରୁ ଶଖିଛିି ମାନେ ଶା ମାଙ୍କ ପାଖରୁ।
ଚାଲିଛି ଆ ସେଠି ଅନ୍ କରିବା। ଯେମିତି ଶିକ୍ଷା କଥା ସେମିତି କରିବ ଆଉ ନୁହଁକି। ଆମବେ ଘରେ ନା କଣ ହଷ୍ଟେଲରେ
ହଷ୍ଟେଲ ରେ ଅଛି ଆଉ। ନାଇଁ ନାଇଁ ରଜ ଚୁଟି ରେ ଯାଇ ପାରିଲିନି। କାହିଁକିନା ଛାଡିକେ ନି ବସିଛିିକନା ଆଉ ଶୀତ ପାଟି କଛନ୍ତି ସବୁ କହିଲେ ମାନେ ଆ ବହୁତ ବିପଦ ହବ। ତମେ ହଇରାଣ ହବ ସେଥି ପାଇଁ ରଜ ପାଳନା ଏ ପାଇଁାଇ ନା ମାନେ ରଜ କଥା କଣ କୁ କହୁଛି।
ହୁଁ ହୁଁ ମୁଁ କଲ୍ କରୁଛି।
ଆଚ୍ଛା ହଁ ହ।